ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। କୁହନ୍ତୁ କେମତି କଣ ଖବର? କିଛି ନାହିଁ କା ବସିଛି ଏଠି ଆଉ। ଖାଇବା ପିବା ସଇଲାଣି ହ୍ୟାଲୋ?
ଆପଣଙ୍କ ଆଡ଼େ ବର୍ଷା ହେଇଛି?
ହାଲୋ।
ଆଚ୍ଛା ଆପଣଙ୍କ ଆଡ଼େ ବର୍ଷା ହେଇ ଶୁଭୁଚି ତ? ମୁଁ କହିଲି ଆପଣଙ୍କୁ ମୋ କଥା ଶୁଭୁଚି ତ? ମୋ କଥା ଆପ ଉସ୍ ଆପଣଙ୍କୁ ଶୁଭୁଛି ତ?
ହଁ।
ହାଲୋ? ହଁ। ମୁଁ କହିଲି ଅ ଆପଣଙ୍କ ଆଡେ ହାଲୋ?
ତମ ଭଏସ କଟିଯାଉଛି ହାଲୋ ହାଲୋ ହାଲୋ
ଆଚ୍ଛା ଠିକ୍ ଅଛି ଏବେ ଶୁଭିଲା ତ ହାଲୋ?
ହଁ ହଁ ଶୁଭୁ ଶୁଭୁଚି।
ହଁ। ଆଜ୍ଞା ଆଜ୍ଞା ମୁଁ କହିଲି ଆଜି ଟିକେ ପ୍ରଦୂଷଣ ଉପରେ କଥା ହବ?
ହଁ କୁହନ୍ତୁ ଆପଣଙ୍କର ମତାମତ କଣ ପ୍ରଦୂଷଣ ଉପରେ।
ଆଜ୍ଞା ଦେଖନ୍ତୁ। ତ ପ୍ରଦୂଷଣ ତାହାଲେ କଣ ନା ଯିଏ ଯାହା ଦ୍ଵାରା ଆମ ପରିବେଶକୁୁ କ୍ଷତି ପହଞ୍ଚାଏ ଆମେ ତାକୁ ପ୍ରଦୂଷଣ କହୁ। ଠିକ୍ ଅଛି ଆଉ ଯିଏ ପ୍ରଦୂଷଣ କରେ ଆମେ ତାକୁ ପ୍ରଦୂଷକ କହୁ। ବୁଝିପାରିଲେ? ପ୍ରଦୂଷଣ ଅଲ ପ୍ରଦୁଷକ ଅଲଗା ଠିକ୍ ଅଛି। ପ୍ରଦୂଷଣ ମୁଖ୍ୟତଃ ଚାରି ପ୍ରକାର ର। ଗୋଟେ ହଉଛି ବାୟୁ ପ୍ରଦୂଷଣ ଗୋଟେ ହଉଛି ଜଳ ପ୍ରଦୂଷଣ ଗୋଟେ ହଉଛି ମୃ ମୂର୍ତ୍ତିକା ପ୍ରଦୂଷଣ ଆଉ ଗୋଟେ ହଉଛି ଶବ୍ଦ ପ୍ରଦୂଷଣ ଠିକ୍ ଅଛି।
ହଁ।
ତ ମୁଁ କହିବା କଥା ଯଦି ଆମେ ବାୟୁ ପ୍ରଦୂଷଣ ଉପରେ କଥା ହବା ଆଜି କାଲି ଦେଖନ୍ତୁ ପ୍ରତ୍ୟେକ ଘରେ ଗୋଟେ ମଣିଷ ଥିଲେ ବି ଜଣଙ୍କ ପାଖରେ ଦିଟା ରୁ ତିନଟା ଗାଡ଼ି ଅଛି ଠିକ୍ ଅଛି।
ହଁ ହଁ ହଁ।
ତୋ ଗାଡ଼ି ତୋ ପାଣିରେ ଚାଲୁନି ନା ସେଥିପାଇଁ ଆମକୁ ପେଟ୍ରୋଲ କିମ୍ବା ଡିଜେଲ ଦରକାର। ଠିକ୍ ଅଛି। ତ ପେଟ୍ରୋଲ ଡିଜେଲ ଦ୍ଵାରା ଠିକ୍ ଅଛି। କଁ ହଉଛି ନା ଆମେ ଯେତେବେଳେ ଗାଡ଼ି ଟା ଚଲଉଚେ ତା ଦେହରୁ ଧୂଆଁ ତ ନିଶ୍ଚୟ ବାହାରୁଥିବ ଯେ ଯେତବେଳେ ଆମେ ତାର ଇଞ୍ଜିିନ କାମ ହାରିକା ନ କରୁଚେ ସେତବଳେ ସେ ପୁରୁଣା ହେଇଯାଉଛି ଠିକ୍ ଅଛି। ତ ଯୋଉ ଧୂଆଁ ଟା ବାହାରୁଚି ତା ଦେହରେ କଣ ନା କାର୍ବନ ମନଅକ୍ସାଇଡ କାର୍ବନ ଡାଇଅକ୍ସାଇଡ ଭଳି ମାରାତ୍ମକ ଗ୍ୟାସ କଣ କରୁଛି ନା ଆମ ବାୟୁମଣ୍ଡ
ହାଲୋ।
ମିଶୁଛି ଠିକ ଅଛି।
ହଁ। ହଁ ହଁ। ହଁ କହୁନାହାନ୍ତି ଶୁଭୁଛି ବ କଥା ସବୁ। ହଁ-ହଁ ଶୁବୁଚି-ଶୁବୁଚି ମଝିରେ-ମଝିରେ ଭଏସ୍ କଟି ଯାଉଚି।
ଆଜ୍ଞା-ଆଜ୍ଞା ଅ ଯାହା ଦ୍ଵାରା କଣ, ହାଲୋ। ଯାହା ଦ୍ୱାରା କଣ ହଉଚି ହଁ କହୁଚି ଶୁଣୁନାହାନ୍ତି ଆପଣ ଟିକେ, ନହେଲେ ଆପଣ ଗୋଟେ ଜାଗାରେ ବସି ପଡନ୍ତୁ ଭଏସ୍ ଟା କ୍ଲିଅର୍ ଆସିଥିବ।
ନାଇଁ ବସି ପଡୁଚି କିନ୍ତୁ ଆପଣଙ୍କ ଭଏସ୍ ଟା କଟି ଯାଉଚି ବୁଝିପାଇଲେ।
ଆଚ୍ଛା ମୁଁ ତ ଗୋଟେ ଜାଗାରେ ବସିକି ହିଁ କଥା ହଉଚି ଆପଣଙ୍କ ସହିତ।
ହଁ କିନ୍ତୁ ଭଏସ୍ ଆପଣଙ୍କର ଗୋଟେ-ଗୋଟେ କ
ଆଜ୍ଞା-ଆଜ୍ଞା ବୁଝିପାରୁଚି ହଁ କିଛି ବି ବର୍ଷା ହଉ ବର୍ଷା ହେଇଚି ନା ନେଟୱର୍କ ପ୍ରୋବ୍ଲେମ୍ ଟି କେ ରହୁଚି ଆଉ ଠିକ୍ ଅଛି ତ ଦେଖନ୍ତୁ ତ କାର୍ବନ ଯେତବେଳେ ଦିନକୁ ଦିନ କଣ ହଉଚି ନା ଅଙ୍ଗାରକାମ୍ଳର ମାତ୍ରା ଯେତବେଳେ ବଢି-ବଢି ଯାଉଚି ତା ଦ୍ଵାରା କଣ ହଉଚି ନା ସେଇଟା ବାୟୁ ରେ ମିଶୁଚି ଠିକ୍ ଅଛି, ବାୟୁରେ ମି ଶିକି ଆମ ବାୟୁମଣ୍ଡଳରେ ଥିବା ଓଜନ ସ୍ଥରକୁ କ୍ଷତି ପହଞ୍ଚଉଚି। ଠିକ ଅଛି। ଯାହାଦ୍ଵାରା କଣ ହଉଚି ନା ଆମ ଓଜନ ସ୍ତରରେ ଥିବା ଓଜନ ଇଏ କଣା ହେଇଯାଉଚି ଠିକ୍ ଅଛି, ଓଜନ କାମ କଣ, ନା ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅଲଟ୍ରା ଭାଓଲେଟ୍ ରଶ୍ମିକୁ ସେ ନିୟନ୍ତ୍ରିତ କରେ, ଯାହା ଦ୍ଵାରା ସେ କଣା ହବା ଦ୍ଵାରା କଣ ସେ ଡାଇରେକ୍ଟ ଆମ ଦେହ ଉପରେ ପଡିଲା, ତ ତାର ପ୍ରଭାବରେ ସ୍କିନ୍ କ୍ୟାନସର୍ ଭଳି ବଡ-ବଡ ରୋଗ ମାରାତ୍ମକ ରୋଗ ସୃଷ୍ଟି ହଉଚି। ବୁଝୁଚନ୍ତି ନା, ତ ମୁଁ କହିବା କ ଥା ଆପଣ କୁହନ୍ତୁ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆମ ସରକାର କି-କି ପଦକ୍ଷେ ପ ନେଇଛନ୍ତି ବା ନେବା ଉଚିତ୍?
ଶୁଣନ୍ତୁ ଫାଷ୍ଟ କଥା ହେଲା ବାୟୁ ପ୍ରଦୂଷଣ ଗୋଟେ ଦିନିଷ ଆଜିକା ଦୁନିଆରେ ସେଇଟା ଗୋଟେ ମାନେ ଗୋଟେ ସରକାରଙ୍କ ପାଇଁ ବା ଗୋଟେ ଦେଶ ପାଇଁ ଗୋଟେ ବଡ଼
ଚ୍ୟାଲେଞ୍ଜ, ଆଜ୍ଞା।
ପଲଟିଗଲାଣି, ବୁଝିପାଇଲେ। ଗୋଟେ ଚ୍ୟାଲେଞ୍ଜ ଯେତେ ନିୟମ ବାହାର କଲେ ଦେଖନ୍ତୁ। ବାୟୁ ପ୍ରଦୂଷଣ ରୋକିବା ପାଇଁ ପ୍ରଥମେ ଇଲେକ୍ଟ୍ରି ଜିନିଷ ବା ଇଲେକ୍ଟ୍ରି ଗାଡି ବା ଇଲେକ୍ଟ୍ରି ବିଦ୍ୟୁତ୍ ଚାଳିତ ଯାନବାହାନ ବାହାର କରାଗଲା, ବୁଝିପାଇଲେ।
ଆଜ୍ଞା।
ବାହାର କଲା ପରେ ବି ଲୋକ ସେଇ ଆମର ସେଇ ପେଟ୍ରୋଲ୍ ଡିଜେଲ୍ ଗାଡ଼ିକି ହିଁ ବ୍ୟବହାର କରୁଚନ୍ତି ସେଇଟା ତ ଗୋଟେ ଗୋଟେ କଥା କଲ ତାପରେ ଆଗ ଇଲେକ୍ଟ୍ରି ଗାଡି ବ୍ୟବହାର କରିବା ଦ୍ଵାରା ଲୋକ ବହୁତୁ ସମ ହଇରାଣର ସମ୍ମୁଖୀନ ହଉଚନ୍ତି। ବୁଝିପାଇଲେ, ସୁବୁଠି ତ ପେଟ୍ରୋଲ୍ ଡିଜେଲ୍ ଗାଡି ମାନେ ପେଟ୍ରୋଲ୍ ଡିଜେଲ୍ ହେଲେ ଆ ଆପଣ ଯୋଉଠି ନାଇଁ ସେଠି ପେଟ୍ରୋଲ୍ ଡିଜେଲ୍ ପକେଇ ପାରିବେ, ଗାଡ଼ି ଅଟୋମେଟିକ୍ ଚାଲିପାରିବ, କିନ୍ତୁ ଯଦି ଇଲେକ୍ଟ୍ରୋନିକ୍ ବିଦ୍ୟୁତ୍ ଚାଳିତ ଯାନବାହାନ ଦ୍ଵାରା ସେ କଣ ହଉଚି ନା ଆମର ବାୟୁ ପ୍ରଦୂଷଣ ବଞ୍ଚୁଚି, କିନ୍ତୁ ଯାନବାହନ ଚଲୋଉଥିବା ବ୍ୟ ତି ଗାଡ଼ି ଏସବୁ ବହୁତ ଅସୁବିଧାର ସମ୍ମୁଖୀନ ହଉଚି ଇଏ ଗଲା ଗୋଟିଏ କଥା ଗୋଟେ ପଏଣ୍ଟ ଆଉ ଗୋଟେ କଥା ପ୍ରଦୂଷଣ ଯଦି କହିଲେ ବାୟୁ ପ୍ରଦୂଷଣ ବାୟୁ ପ୍ରଦୂଷଣ ଅଧିକା ଦିଲି୍ ଲ୍ଲୀ ଭଳିଆ ରାଜ୍ୟରେ ଦିଲ୍ଲୀରେ ତମେ ବିନା ମାସରେ ଦିଲ୍ଲୀରେ ବୁଲି ପାରିବ ନାହିଁ ବୁଝିପାଇଲେ ବିନା ମାସ୍କରେ କାହିଁକି ନା ଦିଲ୍ଲୀ ଗୋଟେ ଏମିତି ଇଣ୍ଡିଆର ଗୋଟେ ଏମିତି ଦେ ରାଜ୍ୟ ସେଥି ପ୍ରଦୂଷଣ ର ବହୁତ ତୁମେ ନର୍ମାଲି ଡେଜ୍ ବି ଯଦି ସ୍ୱାଭାବିକ ଦିନରେ ବି ସେଠିକି ଯିବ ତମୁକୁ କୋଡିଆ ରେ ଦିଲ୍ଲି ଏତେ ଯାନବାହାନ ଚଳଚଳିତ ହଉ ଯାହା ଫଳରେ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଯାଉଚି ଏଇ ରିସେଣ୍ଟେ
ଆଜ୍ଞା।
ଦିଲ୍ଲୀରେ ଅରବିନ୍ଦ କେଜ୍ୱାଲ ଥିଲେ ସେ ତାଙ୍କର ମୁଖ୍ୟମନ୍ତ୍ରୀ ସେ ଇଲେକ୍ଟ୍ରି ଉପରେ ବହୁତି ଧ୍ୟାନ ଦଉଥିଲେ ବୁଝିପାଇଲେ କିନ୍ତୁ ତାପରେ କଣ ହେଲା ପୁଣି ଯୋଉକୁ ସେଆ ଇଲେକ୍ଟ୍ରି ବ୍ୟବହାର କମି ଗଲା ଦିଲ୍ଲୀ ଭୁବନେଶ୍ୱର ଏମିତି ବଡ଼ ବଡ଼ ମାନେ ଛି ସହର ହଉ ଯେକୌଣସି ଇଏ ହଉ ସେଠି ମାନେ ବାୟୁ ପ୍ରଦୂଷଣ ରୋ କିବାର ଗୋଟେ ମାନେ ମହା ବଡ ଚ୍ୟାଲେଞ୍ଜ୍ ହେଇଗଲାଣି ବୁଝିପାଇଲେ ବାୟୁ ପ୍ରଦୂଷଣ ମାଧ୍ୟମ ଯେ ସମସ୍ତେ ଯେମିତି ବିଦ୍ୟୁତ୍ ଚାଳି ତ ଯାନବାହାନ ବ୍ୟବହାର କରିବେ ଯେ କୌଣସି ଆମର ଗ୍ଲୋବାଲ୍ ୱାର୍ମିଂ କଣ ପାଇଁ ହଉଚି ଅଧିକା ଖରା ତାପ ମାତ୍ରା ସେଥିଁ ପାଇଁ ହଉଚି ଦ୍ବିତୀୟ କଥା ଯୋଉ ଆମର ଇଣ୍ଡଷ୍ଟି ଯୋଉ କଳପେଖାନା ଯୋଉ ମାନଙ୍କରେ ସବୁ ହଉଚି ଯାହାଫଳରେ ସେଠି କଣ ହଉଚି
ଆଜ୍ଞା।
ଆ ପ୍ରଦୂଷଣ ମାତ୍ରା ବଢୁଚି ବିଭିନ୍ନ ଇଟା ଭାଟି ଆ ଦ୍ୱାରା ଯୋଉ ପ ପ୍ରଦୂଷଣ ଯୋଉ ଧୂଆଁ ବାହାରୁଚି ସେ ଧୂଆଁ ଦ୍ଵା
ଆଜ୍ଞା।
ରା ପ୍ରଦୂଷଣ ଟା ବାୟୁମଣ୍ଡଳ କୁ ପୁରା ପ୍ରଦୂଷ କରିଦଉଚି। ବାୟୁ ପ୍ରଦୂଷଣ ଯେମତି ଜଳ ପ୍ରଦୂଷଣ ଜଳ ପ୍ରଦୂଷଣ କଣ ଗୋଟେ ଯେଗାରେ ଯଦି ଆପଣମାନେ ହଁ କୁହନ୍ତୁ
ହଁ ଆପଣ ଯୋଉ କହିଲେ ଦିଲ୍ଲୀ ଭଳି ଏ ରାଜ୍ୟରେ ଆପଣ ବିନା ମାସ୍କ ରେ ଚାଲି ପାରିବେନି ଠିକ୍ ଅଛି ଭଲ କଥାଟେ କହିଲେ କିନ୍ତୁ ଆ ପଣ ଆଉ ଗୋଟେ କଥା ଭୁଲି ଗଲେ ଯେ ଦିଲ୍ଲୀ ସରକାର ଶୀତ ଦିନେ କଣ କରନ୍ତି ନା ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁ ଇଭିନ୍ ଅଡ୍ ଆକାରରେ ଗାଡି ଚଲାନ୍ତି ଠିକ୍ ଅଛି ଆଉ ସେ ଭୁବନେଶ୍ଵରରେ ବି ଦିନକୁ ଦିନ ଅ ମାନେ ପ୍ରଦୂଷଣର ମାତ୍ରା ଏ ତେ ବଢ଼ିଯାଇଚି ଯେ ମାମ ସରକାର ସମସ୍ତଙ୍କୁ କହୁଛନ୍ତି ଗୋଟେ ଲେଖା ଗଛ ଲଗେଇଆ ପାଇଁ ଏବେ ଦେଖୁଥିବେ ମା ଏକ ପେଡ୍ ମା କି ନାମ୍ ତ ମା ନାଁରେ ଗୋ ଟେ ଗଛ ଯେମିତି ଆମେ ମା କୁ ଭଲ ପାଉଚେ ତ ମା ପାଇଁ ଗୋଟେ ଗଛ କଁ କରିବୁ ଯେ ନା ଆମେ ଲଗେଇବା ତାପରେ ଦେଖ ନ୍ତୁ ବନ ମହୋତ୍ସବ ହେଲା ଇକୋ କ୍ଲବ୍ ହେଲା ଯାହା ଦ୍ଵାରା ଆମେ ଗ ଛ ଇଏ କରିପାରିଆ କାହିଁକି ନା ଗଛର ଖାଦ୍ୟ ହଉଚି ଅଙ୍ଗାରକାମ୍ଳ ବୁଝିପାରୁଚନ୍ତି ନା ଗଛ ଅଙ୍ଗାରକାମ୍ଳ ଟାକୁ ଟାଣି ନିଏ ଟାଣିକି ନେଇକି ଆମକୁ କଣ କରେ ନା ଆମର ନିତ୍ୟାନ୍ତ ଆବଶ୍ୟକ ଅମ୍ଳ ଜାନ ଆମକୁ ଯୋଗାଇ ଦିଏ ଠିକ ଅଛି ଯଦି ଆମେ ଖାଲି ଗଛ କାଟି ଦେଇ ଯିବା ଦୁଷଣ ମାତ୍ର ବଢ଼ିବ ଯେ ପ୍ରଦୂଷଣ ମାତ୍ରା କେବଳ ଯେ ମାନେ କଣ ନା ହଁ ଯିଏ ଗାଡି ହେରିକା ଧୁଆଁ ଚାଲିବା ଉପରେ ସୀମିତ ରହୁନି ଯାହାଦ୍ଵାରା କଣ ହୋଉଚି ନା ପ୍ରଦୂଷଣ ମାତ୍ରା ଏତେ ବଢି ଯାଉଚି କ୍ୟାନସର ଏ ଷ୍ଟ୍ରୋକ୍ ଏଇଭଳି ଜିନଷ ବି ମାନେ ବୋହୁତ ଆସ୍ତେ ଆସ୍ତେ ଦେଖନ୍ତୁ ଆପଣ ଦି ହଜାର ମସିହା କଥା କୁହନ୍ତୁ ଦି ହଜାରରେ କ୍ୟା କ୍ୟାନସର ବୋଲି ଗୋଟେ ରୋଗ ଥିଲା ବେଲି ମୁଁ ଭାବୁଚି ଅ ଶହେ ଜଣରୁ ଜଣେ ଅଧେ ଜାଣିଥିବେ।
ହଁ।
କିନ୍ତୁ ଆଜିକା ଯୁଗରେ କ୍ୟାନସ୍ ସର୍ କଣ କହିଲେ ଗୋଟେ ଛୋଟ ଦୁଇ ତିନି ବର୍ଷରୁ ଆରମ୍ଭ କରି ଗୋଟେ ବୃଦ୍ଧ ଲୋ ଲୋକ ପର୍ଯ୍ୟନ୍ତକୁ ବି କ୍ୟାନସର୍ ହୋଉଚି। କ୍ୟାନସର ଭାରତରୁ ହିଁ ସୃଷ୍ଟି ହୋଉଚି ବୁଝିପାରୁଚନ୍ତି ନା କ୍ୟାନସର ପୁଣି ବୋହୁତ ପ୍ରକାର କ୍ୟାନସର ବାହାରୁଚି ବେଳେ ବେଳେ ଏମିତି ୱାଡ ଥିବ ଆପଣ ଜାଣିବି ନଥିବେ ଯେ କ ମାନେ କ୍ୟାନସରର ତାପରେ କ୍ୟାନସର ଜଣା ବି ପଡୁନି ବୁଝିପାରୁଚନ୍ତି ନା ତ ଏ ଏଇଗୁଡା ହୋଉଚି କଣ ନା ଜ ବାୟୁ ଦ୍ଵାରା ହିଁ ହୋଉଚି ତମେ ଦେଖନ୍ତୁ ଆମେ ଘର ହରିକି ଯ ତିଆରି କରୁଚେ ଠିକ ଅଛି ତ ସେଥିପାଇଁ ପ୍ରବଳ ପରିମାଣରେ ସିମେଣ୍ଟ ହେଲା କି ଇଟା ହେଲା ଦରକାର ସେଗୁଡାକ ଇଟା ପୋଡା ହବା ପାଇଁ ବି ତ ମାନେ ଚିମିନି ଦରକାର ନା ଚିମିନିରୁ ତ ଅନାବରତ ଭାବେ ମାନେ କଣ ସବୁ ଯୋଉ ଗ୍ୟାସ ବାହାରେ ସେଟା ଆମ ଦେହ ପାଇଁ ବୋହୁତ ଖରାପ। ସେଥିପାଇଁ ଚିମିନି ଗୋଟେ କରିବାକୁ ହେଲେ ସରକାରଙ୍କଠୁ ଲାଇସେନ୍ସ ଥିବା ଦରକାର। ଯୋଉଠିକି ଲୋକ ଚଳ ପ୍ରଚଳ ହୋଉନଥିବେ ସେ ଜାଗାରେ ହିଁ ଚିମିନି ହୁଏ ଆଉ ଚିମିନି ହେଲେ ସ୍ ବୋହୁତ ଉ ଉଚ୍ଚା କରିବାକୁ ପଡେ ଯେହେତୁ ତା ଧୂଆଁ ଯେମିତି ଲୋକମାନଙ୍କ ଙ୍କ ଇଏରେ ନ ଆସୁ ତାପରେ ଦେଖିବି ଏବେ ମଝିରେ ଅ ଯେ ତୁ ପ୍ରଦୂଷଣର ମାତ୍ରା ଅଧିକ ହୋଇଯାଇଥିଲା ଆମ ଆର୍ ଟିଓ ରେ ପ୍ରଦୂଷଣର ଯୋଉ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନ ଲାଗୁ ଥିଲା ଦେଖୁଥିବେ ରାତି ତମାମ ଦିନ ତମାମ ଲୋକମାନେ ପଡି ଉଠିକରି ହଇରାଣ ହୋଉଥିଲେ ଏଇଟା କିଛି ସମୟ ପାଇଁ ଥିଲା। ଯଦି ଏଇଟାକୁ ଆମେ ଅନବରତ ଭାବେ ରଖିବା ମୁଁ ଜାଣେ ପ୍ରଦୂଷଣର ମାତ୍ରାକୁ ଆମେ ବୋହୁତ କମେଇ ପାରିବା। ହାଲୋ। ହାଲୋ। ହାଲୋ। ହାଲୋ। ବୁଝିପାରୁଚନ୍ତି ନା ଯାହା ଦ୍ଵାରା କଣ ହବ ନା ପ୍ରଦୂଷଣ ମାତ୍ରା ଆମେ କମେଇ ପାରିବା।